ହାଲୋ।
ହୁଁ, କଣ କରୁଚ?
ଏଇଠି ବସିଚି ଆଉ, ବର୍ଷା ଛାଡିଗଲା।
ଛାଡିଗଲା?
ହୁଁ। ଛାତ ପୁରା ଶୁଖିଲା, ଇଆଡେ କେତେ ଜୋରେ ଜୋରେ ହେଇଯାଉଚି, ପୁଣି ଜଲ୍ଦି ଜଲ୍ଦି ଛାଡି ଯାଉଚି।
ତମ ଘର କଣ ସାଇ ଭିତରେ ଏ?
ହଁ, ସାଇ ଭିତରେ।
ଆମର ବି ଛାଡି ଯାଇଚି ବର୍ଷା।
ଓହୋ।
ଡ୍ରେସ୍ ଗୁରା ଶୁଖେଇ ଦେଇଥିଲି ନେଇକି, ଛାତରେ, ହଁ ଛାତ ତଳେ ପକେଇ ଦେଇଥିଲି। ଆଉ ସବୁ ଖାଇ ସାରିଲେଣି?
ନାଇଁମ ଖାଇନାହାନ୍ତି, ଖାଇବେ ଆଉ।
କଣ ରୋଷେଇ କରିଚନ୍ତି ତମ ଶାଶୁ?
ହେରା କଣ ସବୁ ପଣସ ମଞ୍ଜି ଏକା ବେସର କରିଛନ୍ତି ଯେ, ମୁଁ ଖାଇବିନି ତ, ମୋ ଆଈ ଘରକୁ ଫୋନ୍ କରିଥିଲି, ଆଇ ଏଇନୁ ପୋ ପୋଟଳ ପନିର୍ ଆଣିକି ଆସୁଚି।
କାହିଁ ତମେ ପଣସ ମଞ୍ଜି ଖାଉନକି?
ହଁ ଯେ, ଏରା କଣ କଣ ସବୁ ବେସରେ ହେଇଚି, ମତେ ବେସର ଭଲ ନୁହଁ।
ଓହୋ। ହୁଁ।
ଆଉ ଗାଧେଇ ସାଇଲଣି?
ହଁ
ଆଉ ସକାଳୁ କଣ ଖାଇଥିଲ?
ସକାଳେ ସେ ସେମାୟା କରିଥିଲି ଯେ, ପିଲାମାନେ ନେଲେ।
ହୁଁ।
ଆଉ ସେ ଜହ୍ନି, ଜହ୍ନିକୁ ଛାଣିଥିଲି।
ହୁଁ।
ମାନେ ଜହ୍ନି ବରା
ହୁଁ।
କରିଥିଲି ସେ ନେଇକି ଗଲେ ସେମାୟା। ଖାଇଥିଲି ଟିକେ ଆଉ ସେମାନେ ନେଇକି ଗଲେ ଆଉ, ଥିଲା ଟିକେ ଯେ ନାନୀ ନେଇକି ଗଲା। ମୁଁ ତାପରେ ଖାଇଥିଲି ଆଉ।
ଅହ ହୁଁ ଟିକେ ରହିଲ ଟିକେ ରୁହ। ହ୍ୟାଲୋ
ହୁଁ
ହୁଁ କୁହ?
ଟିଭି ଦେଖୁଛ ନା ନାଇଁ?
ହଁ ଟିଭି ସେମିତି ଦିନେ ଦିନେ ଦେଖେ, ଜୟ ଜଗନ୍ନାଥ ଯୋଉ ଲାଇଭ ଟା ଆସେନି କି ସେଇଟା ଦେଖେ। ହଁ ସେମିତି ଦିନେ ଦିନେ ଦେଖେ।
ମୁଁ ଖାଲି ଫିଲ୍ମ ଦେଖୁଛିି।
ହଁ
ଫିଲ୍ମ ଦେଉଥିଲା ସକାଳେ ଦେଖୁଥିଲି ତାପରେ ଆଉ ଲଗେଇନି ବନ୍ଦ୍ କରିଦେଇଥିଲି।
ଅହୋ ଆଉ ସମସ୍ତଙ୍କ ଦେହ ପା ଭଲ ଅଛି
ହଁ ତମର?
ହଁ ଭଲ ଅଛି
ଆଉ ଘର ଆଡେ ଫୋନ କରିଥିଲ ନା ନାଇଁ?
ହଁ ଘରୁ ବୋଉ ସକାଳୁ କଲ୍ କରିଥିଲି। ବୋଉ କହିଲା ତ ଶାଶୁ ତ ଏମିତି ନହେଲେ, ମୁଁ କଣ ଯାଇକି ରହନ୍ତିନି ତୋର ଯେମତି ଦେହ ଖରାପ ହେକା ହଉଛି।
ହୁଁ ହୁଁ ହଁ କାଲି ତମ ଝିଅ ବି କହୁଥିଲା ତା ଶାଶୁ ମୁଁ ଯେତିକି ଦିନ ଯାଇକି ରହିଛି ତା ଶାଶୁ ତ ଏମିତି ଆଉ।
ହଁ ପରା
କହିଲା ମତେ ଦେଇ ଡାକୁଛି ସବୁବେଳେ ଆସେ ରହିବୁ ଯେ ମୁଁ ହେଇଥିପାଇଁ ଯାଉନି ତା ଶାଶୁ ଘର ଲାଗି।
ହୁଁ
ମୁଁ କହିଲି ହଉ କଣ କରିବା ସବୁ ଘରେ ତ ସେଇଆ ଆଉ ଶାଶୁ ନହେଲେ ନଣନ୍ଦ। କହିଲେ ତାର ନଣନ୍ଦ ନାହିଁ ମୁଁ କହିଲି ଭଲ ହେଇଛି ଗୋଟେ ନଣନ୍ଦ ନାହିଁ। ନଣନ୍ଦ ମାନେ ଗୋଟେ ଗୋଟେ ଘରେ ହେଇଟା ଗୋଟେ ଟେନସନ ସେମାନେ
ହଁ କହିଲି ତମ ଭାଉଜାଙ୍କ କଥା ଶୁଣି ମତେ ଆଶ୍ଚର୍ଯ୍ୟ ହେଲା ସେ କିି ଭଳିଆ ମାନେ ସ୍ୱାମୀ ସାଥିରେ ବି ଖାଇବନି।
ନାଇଁ ବା ସେ ତା କାହା ସହ ଖାଇବନି ସେ ମାନେ କାହା ଅଇଁଠା ଖାଇବନି।
ଓହୋ ନାଇଁ ଅଇଁଠା ନ ଖାଲେ ନାଇଁ ସାଙ୍ଗରେ ବସିକି ତ ଖାଇବା ଆମେ ତ ଏଠି ସାଙ୍ଗରେ ବସିକି ଖାଉଛୁ।
ଖାଇବନି। ବାହାଘର ପରେ ଆମେ କଣ ବାହାଘର ବୋଝି ହେରିକା ହେଲେ ସବୁ ଭାଇ ଭଉଣୀ,
ଆମେ ବାହାଘର ଟିକେ ଯେତିକି ଥିବେ ସମସ୍ତେ ମିଶିକି ଗୋଟେ ଥାଳିରେ ସବୁ ଅଣହେକା କରିକି ପଖଳା ଭାତ ହଉକି ଯାହାଉ ଉଡ଼େଇ ଦବୁ।
ଆମେ ବାହାଘର ପରେ ସେ ଯୋଉଦିନ ଆସିଲେ ସେକେଣ୍ଡ ଦିନ, ଅ ସବୁ ଏମିତି କଲୁ, ତାଙ୍କୁ କହିଲୁ ଆସ ଖାଇବୁ, କହିଲେ ଏମିତି ଅସନାରେ ମୁଁ ଖାଇପାରିବିନି ମୋତେ ଅଲଗା ଦିଅ।
ଇଏ ମା ହେଇଠୁ ତାଙ୍କୁ ସମସ୍ତେ ଚିହ୍ନି ଯାଇଥିବେ।
ନାଇଁ ନାଇଁ ତାପରେ ବର୍ଷେ ଯାଇନି ମାନେ ସେ ଗଲେ ତାଙ୍କୁ ହଁ ଆମେ ଏମିତି କିଛି ହଉନୁ ତ ତାଙ୍କୁ ଟିକେ ଅସୁକିଆ ଲାଗିଲା। ଏ ଯୋଉ ସମସ୍ତେ ହାତ ମାରା ମାରି ହେଇଥିଲେ ତାଙ୍କୁ ଟିକେ ଭଲ ଲାଗିଲାନି ଯେ। କଲେ ଖାଲି ତାପରେ ଧୀରେ ଧୀରେ ଧୀରେ ଧୀରେ ତାଙ୍କ ରୂପ ସବୁ ଜଣା ପଡିଲା ଆଉ।
ହୁଁ।
ଜାଣିଦେ ମାନେ ଜାଣିକି ଦୂରେଇ ଯିବା କଥା ତାଙ୍କଠୁ ଆଉ। ଆଗୁଆ ନିଜେ ସତର୍କ ହେଇଯିବା ଟା ଭଲ।
ହ ନା ଯେ ଏରା କୋଉ କଥା କହିଲ କାହା ସାଥିରେ ଚଳିବନି ସମାଜରେ।
କାହା ସହନାଇଁ ମାନେ ସେ ଭାବିବା କଥା ଯେ ନାଇଁ ନାଇଁ ତା ବାପାଙ୍କୁ ବି ସେ ସଦା ବେଳେ ବାହାଘର ପରେତ ମାନେ ତା ଭାଇକୁ ଏମିତି ମାନେ ସୋଦାସୋଦି କରିବ ତା ଭାଇକୁ। ତା ଭାଇ ନିଜ ଭାଇ ସହ ଚଳୁନି ତା ଦାଦାର ପୁଅ ସହ ଚଳୁଚି, ସେ ଗୋଟେ ମଦୁଆ। ଘୋଡ଼ା ମଦୁଆ ତା ଦାଦାର ପୁଅ।
ଆଉ ତାକୁ କେମିତି ହେରା ଗନ୍ଧଉନି?
ନାଇଁ ଆଉ କିଏ ମଦ ତା ସ୍ୱାମୀ ମଦ ପିଇଦେଲେ ତା ସ୍ଵାମୀ ମଦୁଆ ହେଇଯାଉଚି ଆଉ ତା ଦାଦା ପୁଅ ସବୁବେଳେ ମୋ ପୁଡିଆ, ମଦ, ଗଞ୍ଜ୍ ଗଞ୍ଜେଇରେ ବୁଡିକି ରହୁଚି ଯେ ସେଇଟା ତା ପାଇଁ ଭଲ।
ତମ ଭାଇଙ୍କି ବି ଭଲ ପାଉନି ନୁହଁ?
ନା କାହାକୁ ନାଇଁ ନା ଭଲ ପାଇକି ବାହା ହେଇଚି ହେଲେବି ସେ ସୁଖ ନାହିଁ କେହି ନା ସେମାନେ ରହୁଚନ୍ତି ଖୁସିରେ ନା ଆମେ ରହୁଚୁ ନା ପିଲାମାନେ, ନା କିଏ, କେହି ନାହିଁ।
ତାଙ୍କର ପିଲା କଣ?
ଝିଅଟେ ଚାରି ବର୍ଷର ହେଲାଣି, ଏଇ ଯୋଉ ମୋ ଯୋଉ ତାକୁ ରଖିନି ଡିପ୍ଟି ଫଟ ଟା ସେଇଟା ତାଙ୍କ ଝିଅ ସେ। ଆଉ ଗୋଟେ ଯୋଉ ଅଛି ସେଥିରେ ମାମା, ବଡ ମାମା, ଭାଇ ସେଟା, ବଡ ଭାଇ ସେ।
ଓହୋ, ହଁ ମୁଁ ସେ ଡିପିଟା ଝିଅଟା କିଏ। ମୁଁ କହୁଥିଲି ତାଙ୍କ ଦିଦିଙ୍କର ତ କହୁଥିଲେ ପୁଅ ଦିଟା, ଆଉ ଝିଅ ପୁଣି କୁଆଡୁ ଆସିଲେ।
ଏବେ ଏଇଠି ହେଇଥିଲା ତାର ସତର ତାରିଖରେ ଜନ୍ମଦିନ ହେଇଥିଲା। ଗାଁକୁ ଆସିଥିଲେ ଯେ ଯେମିତି ପାଟିତୁଣ୍ଡ ସେମିତି।
ମାନେ ତମ ଘରକୁ ଆସୁଛନ୍ତି?
ହଁ ଘରକୁ ଆସୁଚି ରଜକୁ ଏମିତି ଥରେ ଥରେ ଆସୁଚି ବୁଲା ବୁଲିି ତିନି ଚାରି ଦିନି ରହିକି ଯାଉଚି ଯେ
କିନ୍ତୁ ତମ ସାଥିରେ କଥାବାର୍ତ୍ତା କରୁନାହାନ୍ତି?
ଏବେ କହୁଚି ମାନେ ଏଁ ଯେତିକି ଦରକାର ଆଉ, ଆମେ ଆମ ଆଡୁ କିଛି କହୁନୁ ତାକୁ। ସେ ଯେତିକି ପଚାରୁଚି ଆମେ ଆନ୍ସର ଦଉଚୁ କି ଆମେ ଯେତିକି ପଚାରୁଚୁ ସେତିକି। ତା ପ୍ରକୃତି ହଉଚି ମାନେ ସିଏ ଭଲରେ ଆମ ସହ ଚଳିବ ତାପରେ ଯେତ୍ ଯେତେବେଳେ ବି କଣ ହବ ନା ତମର ସବୁ କଥା ସବୁ ଗାୟନ କରିବ।
ସବୁ ଖୋଳିବ ଆଉ।
ହଁ ସବୁ ଖୋଳିବ ହେମିତି ଆଉ। ସ୍ୱାମୀ କୁ ଛାଡୁନି ସେ ଆମ ମାନଙ୍କୁ କଁ ରଖିବ।
ସେଇଆ ଦେଖ ଯିଏ ବାହା ହେଲା ପରେ ନିଜ ସ୍ୱାମୀର ନୁହଁ, ସେ କାହାର ନୁହଁ।
ସେଇଆ ପରା, ମାନେ ସେ ନା ଭାଇ ଖୁସିରେ ଅଛି ନା ସିଏ। ନା ଆମେ ନା ବାପା ମା କିଏ କେହି ବିିନାଇଁ।
ହୁଁ ସେଟା ଭଲ ନୁହଁ, ସେମିତିଆ ବେଶି ଦିନି ଯିବେନି।
ସେଇଆ ପରା ମାନେ
ହେଁ ତି ନୁହଁ ଆମର ଗୋଟେ ମାଇଁ ଟେ ହେଲା କି ମାନେ ମୋ ନିଜ ମାଇଁ ନୁହେଁ ମ। ଖୁଡ଼ିଙ୍କର
ହୁଁ।
ହବ କଣ ନା ଭାଉଜ, ଆଉ ସବୁବେଳେ ନଣନ୍ଦ ମାନଙ୍କୁ ଭଲ ପାଇବନି ଛେକରା ନେକେରା କରି କଥାବାର୍ତ୍ତା କରିବ। ଯାହେଟେ କହିଲା ସିଏ ମୁହଁ କୁ ଫୋଫାଡିଲା ଭଳିଆ ଶାଶୁ ଶଶୁର କୁ ହେମିତି ତାପରେ ପିଲା ସେଠୁ ତିନିଟା ସ୍ବାମି କି ଭଲ ପାଇବ, ସାଇ ପଡିଶା ସମସ୍ତଙ୍କି ଭଲ କିନ୍ତୁ ଏମିତି ଆଉ। ହୁ ଆଉ କିନ୍ତୁ ଏତିକି ସମସ୍ତଙ୍କି ବନ୍ଧୁବାନ୍ଧବ ସମସ୍ତଙ୍କି ବହୁତ ଭଲ ପାଇବ। କେହି ଜାଣିବେନି ଯେ ସେ ଘରେ ଏମିତି ହଉଛି।
ଇଏ ଆମର କହାକୁ, ହୁଁ।
କିନ୍ତୁ ନୁହଁ ତାର ଟାଇଫଏଡ ଜର ହେଲା ସା ସାମାନ୍ୟ ଜର ଜରରେ ମାନେ ମ ମରି ଗଲା ଅଧାରୁ, ମାନେ ଏରା ଭଲ ନୁହଁ ସେମିତି ଅଧାରୁ ଗଛ ପ ପତ୍ର କନ୍ଦେଇଲେ ଗଛ ପତ୍ର ମାନେ ବାପା ମା କାନ୍ଦିଲେ ମାନେ ସମସ୍ତେ କାନ୍ଦିବେ।
ସେଇଟା ଏମିତି ମାନେ ସିଏ ବି ଏମିତି ମାନେ ମୋ ଭାଇ ତାକୁ ସତରେ ଏମତି କହୁଛି ଅଲକ୍ଷଣୀ। ତୋ ଯୋଗୁ ମୁଁ ବର୍ବାଦ ହେଇଗଲି। ତତେ ବାହା ହେଇି କି ମୁଁ ପସ୍ତାଉଛି ଆଉ ଏବେ ଆଉ କହିଲେ କଁ ହବ ତତେ ବି ସମସ୍ତେ ମନା କରିଥିଲେ ‌କି ତା ସିଏ ଆମର ଆମ ଆମ ଜାତିର ନୁହେଁ ଆମେ ତାହାକୁ ବାହା କରିବାନି। ତୁ ନିଜେ ହିଁ କହିଲୁ ତାକୁ ବାହା ବି ନହେଲେ। ମରିଜିବି କି।
ମରିବି ଏବେ ଏବେ ବାହା ହେଇକି ମର ସାରା ଜୀବନ ଏଁତି ଦିନେ ମରିଯାଇଥାନ୍ତୁ। ଏମିତି ସାରା ଜୀବନ ବଞ୍ଚିଥାଇକି ମରେ ଦିନକେ ମରିଥିଲେ ବି ମରିଥାନ୍ତୁ।
ନିଜେ କଷ୍ଟ ପାଉଛୁ ତା ସହ ପରିବାର ସମସ୍ତଙ୍କୁ କଷ୍ଟ ଦଉଛୁ।
ହୁଁ।
ଏ ଯେତେବେଳେ ବା ପା ମା ହିସାବରେ।
ଆ ଏମିତିଆ ସେଥିରେ କେତେ ଦିନ ଖୁସିରେ ରହିବ କହୁନ ଜୀବନ ସାରା ତ ସବୁବେଳେ ଅସାନ୍ତି।
ଯେହେତୁ ମାନେ କେତେବେଳେ ନାଇଁ। ତ ଏଇଟା ସମସ୍ତେ ମନ ଦୁଃଖ ଯେ। ଆ ଗୋଟେ ବୋଲି ପୁଅ ହେଇଥିଲା ଗେଲବସର ଯେ।
ହୁଁ।
ସବୁ। ମାନେ ଆମ ଗାଁ ଯାକରେ ତା ଭଳିଆ ପିଲା ନାହିଁ ମାନେ ଶାନ୍ତ ଶିଷ୍ଟ କାହାକୁ କିଛି କହିବନି। ସେ ବାହା ହେଲା ପରେ ସମସ୍ତେ କହିଲେ କହିଲେ। ତା ପରିକା ପୁଅ ଯଦି ଏମିତି କଲା ଆଉ ବାଳୁଙ୍କା ଗୁରା ତା ହେଲେ କଣ ନହେବେ।
ହୁଁ।
ମୁଁ କହିଲି ଗଲା ଗାଁ ରେ ଗୋଟେ ବୋଲି।
ଏ ଆମର ଏମିତି ହେଇଛି ମୋ ଶାଶୁ। ତୁ ଟିକେ ବାଢିଆ ବାଢି କରି ଖାଇଦେଇକି ମଜା ମଜି କରିଦେଲେ ହଅନ୍ତାନି ତୁ ଖାଲି। ଦଶ ଥର ଖାଲି ହାଲା ପକେଇବେ ଖାଲି ମତେ।
ହୁଁ।
ଏମିତି ଗୋଟେ ରାଗ ଲାଗିବ କି ନାଇଁ କହିଲ।
ଗୋଟେ ଦେହ ଖରାପ ଅଛି ଆଉ।
ମୋର ଆଉ ଦେହ ଭଲ ମନ୍ଦ ଅଛି କି ନାଇଁ ମତେ ଟିକେ କହିଲା ଅନ୍ୟ ଟାଇମ ରେ ଆମେ କ କରୁନୁ କି ଠକିକି ରହୁଛୁ କି କଣ।
ତ ତମ ଯା ବି ନାହାନ୍ତି ସେ ବି ପଳେଇଛନ୍ତି ଗାଁ କୁ।
ହୁଁ। ମତେ ବି କେତେବେଳେ ଠକିବାକୁ ଭଲ ନାଁ ମୋ ଦେହ ଭଲ ନଥିଲେ ମୁଁ ସବୁ କରିବି।
ହୁଁ। ମୋର ଭଲ ଥିଲେ କରୁଛି ନଥିଲେ ବି କରୁଛି। ଥିଲେ କରିବା ନଥିଲେ ବି କରିବା ନ କଲେ କେମିତି ହବ।
ହଁ। ସେୟାପରା।
ତ ତମ ଯାଆ ବି ଆସିବେ କାଲି ସିଏ ଆସିଲେ। ତାଙ୍କ ଦେହ ଯଦି କମି ନଥିବ ସିଏ ବି ସେମିତି ହେବେ ଏଏଠୁ।
ସିଏ ରହିଲେ ହୋଟେଲ ରୁ କିଣିକି ଆଣିିକି ଖିଆ ହବ ଆଉ କ କରାହେବ। କାରଣ ମୁଁ କରିପାରିବିନି ମୋର ଏମିନ୍ତି ଚାରି ଦିନି ଯାଏ ସତ ମୁଁ। ମୋ ଦେହ ଖରାପ ମୁଁ କରିପାରିବି।
ହୁଁ। ସିଏ ଆସିଲେ କରିବେ ତମ ଯା ଆଉ।
ହଁ ସିଏ ଯାହା ହେଲେ କରିଦେବେ। ସେ ତାଙ୍କ ଦେହ ଭଲ ଥାଉ ଖରା଼ପ। କର ଦେଢ ବର୍ଷ। ବର୍ଷେ ସାତ ମାସେ।
ହୁଁ। ଓ ହୋ। ଯାଅ କ କରିବ ତମ ଶାଶୁ ଡାକୁଥିଲେ।
ହଁ।
ସରିଲେ କହିବ ଆଉ।
ହଁ।
ହଁ।
ରଖୁଛି।
ହଁ।